ଆଜ୍ଞା ମ୍ୟାଡ଼ାମ ନମସ୍କାର-
ସାର୍ ନମସ୍କାର ଗୁଡ଼୍ ଇଭିନିଂ-
ସୁୁଭ ସନ୍ଧ୍ୟା ମ୍ୟାଡ଼ାମ
ସନ୍ଧ୍ୟା ମୁଁ ବହୁତ ଭଲ ଅଛି, ଆ- ଆପଣ କେମିତି ଅଛନ୍ତି।
ମୁଁ ବି ଆପଣଙ୍କ ଭଳି ବହୁତ ଭଲ ଅଛି-
ହ ଓଉ ଭଗବାନ କହି-
ଖୁସିରେ ଅଛନ୍ତି ମୁଁ ଆପଣଙ୍କ ସହିତ କଥା ହେଇକିବି-
ଆଜ୍ଞା ଆଜ୍ଞା ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ପରିବାରରେ ଆମେ ଦେଖିବା ଯଦି ମାନେ ମୋ ଉ ଜେଜେବାପା ଜେଜେମା ମୁଁ ଯାହାଙ୍କୁ ବହୁତ ଭଲ ପାଏ।ସେମାନେ ଆଉ ଏଇ ଦୁନିଆରେ ନାହାନ୍ତି ଚାଲିଗଲେଣି
ହଁ ସେଟା ତ ସମସ୍ତଙ୍କ ଘରେ ମାନେ ଏବେ ଆମ ଯେଉ ନେକ୍ସଟ ଚଲ ଜେନେରେସନ୍ ଆସିଲାଣି ତ ଜେଜେମା ଜେଜେ ବାପା ବହୁତ କମ ଘରେ ଥାଆନ୍ତି ବୁଝିିବା ସେହି ଦୁଃଖଟା
ହଁ।
ହୁଁ।
କଥା ହଉଛି କଣ କି ଯେମିତି ଜେଜେ ମା ଜେଜେ ବାପା ଥିଲା ବଳେ ଯେମିତି ଆପଣଙ୍କର ତାଙ୍କ ସହିତ ଯୋଉ ସ୍ନେହ ମମତା ଆଉ ବାକି କାହା ସହିତ
ହଁ ହଁ ହଁ ମାନେ ଦେଖିବାକୁ ଗଲେ କିଛି କଥା ଲୁଚେଇକି କରିଥିବା କାମ ଯାକ ତ ଜେଜେ ମା ନା ଜେଜେ ବାପାକୁ ଆମେ କହିପାରିଥାଏ କାହାକୁ ବାପା ମାଙ୍କୁ ନ କହିଲୁ ନାଇଁ ଜେଜେମା ଜେ ବାପାକୁ ନିଶ୍ଚିନ୍ତ ଭାବରେ ଆମେ କରିଥାନ୍ତି। ମତେ ତ ମୋ ଜେଜେ ବାବୁ ବହୁତ ମନେ ପଡନ୍ତି କାହିଁକି ନା ଆମ ଆମଗାଁରେ। ଗୁରୁବାର ଦିନ ମୁଁ ଯେଉଁ ବଜାର ହୁଏ। ସେତେବେଳେ ମୋ ଜେଜେବାପା ମୋତେ ହାତ। ତ ଧରିକି ନେଇଥା ନେଇଥିଲି। ହଁ ତାହଲଲେ ବଜାର ବୁଲେଇକି ଆଣିବି ହଁ। ସେ ସମୟ ଟା ମତେ ଭାରି ମନେ ପଡେ। ଏବେ ଯଦି ଗାଁକୁ କେବେ ଯାଇଥିବି ସେ। ବଜାର ଆଡ଼େ ଦେଖିଲେ ତ ସେଦିନରା ସ୍ମୃତି ନା ବହୁତ ମନେ ପଡ଼େ।
ହୁଁ ହୁଁ।
ହୁଁ।
ତ ସେମତି ଘରେ ଆପଣଙ୍କ ଘରେ କେମ କି କିଏ ଅଛନ୍ତି।
ଆମ ଘରେ ବଡ ଫ୍ୟାମିଲି ହେଲେ ମାନେ ଏମିତି କଣ ପୂଜା ପୂଜା ହଉ ନା କଣ ଗୋଟେ ସବୁଲେ ଗୋଟେ ସହିତ ମିଶିକି କରନ୍ତି ମାନେ ଏମିତି ଝଗଡା ପତ୍ର ଏମିତି କିଛି ନାହିଁ ହଁ। ଆମ ଘରେ ବାପା ମା ମୋ ହଁ ସାଙ୍ଗସାଥି ମିଳିମଶି ଚଳନ୍ତି। ଆମ ଘର ବାପା ମା ମୁଁ ଭାଇ ଅଛୁ ଏତେ ଜଣ ଛୋଟ ଫ୍ୟାମିଲି ଦେଖିବାକୁ ଗଲେ ଛୋଟ ଫ୍ୟାମିଲି ହେଲେ କହିବାକୁ।
ଗୋଟିଏ ଝିଅ ଆପଣ ଗୋଟଏ ଝିଅ ବହୁତ ଗେଲ୍ହା ହେଇଥିବେ ତାହେଲେ ଆଉ।
ଗେଲ୍ହା ନାଇଁ ସେ ସେ କଥା ଭୁଲରେ ଭୁଲରେ ଭାବନ୍ତୁନି ଗେଲା ବୋଲି ମୁଁ ବହୁତ ମାଡ ଖାଇଛି ମୁଁ ମୁଁ ବହୁ ।
ମାଡ ଖାଇଛନ୍ତି ସେଇଟା ସ୍ନେହର ମାଡ ସେଇଟାକୁ
ସ୍ନେହ ନାଇଁ ରାଗରେ ମୁଁ ଛୋଟ ମୁଁ ଛୋଟ ବଳେ ବହୁତ ମାନେ ଖରାରେ ଏମତି ଖରାପ ସମୟରେ ମୁଁ ବହୁତ ବୋଲଥିଲି ଗାଁ ରେ ଯେତେଲେ ଥି ତ ସେତେବେଳେ ବହୁତ ମାଡ଼ କାଇସୁମାନ ତ ମାନେ ଏବେ ଏବ୍ ପେ କେମତି ଗୋ ପ୍ୟୁରିଟି କେ ଟିକେ କଥାରେ ମା ମାନେ ଏମିତି ମାରି ଦିଅନ୍ ମାନେ ସେଟା ଏବେ ଗେଲ୍ହାଅ ଗେଲ୍ହରେ କରନ୍ତି ସ୍ ସେ ଧୀରେ ହୁଁ।
ଆଚ୍ଛା ବୁଝିଲି ମ୍ୟାଡାମ ତ ସେଇ ଯେ ସ୍ନେହ ଶ୍ରଦ୍ଧା ସେଟା କୁହନ୍ତିନେଇ ମାନେ ପାଠ ପଢେଇବା ପାଇଁ ତାଗିଦ କରିବା ପାଇଁ ସେ ଯୋଉ ମାଡ଼ ସେଇଟା ଗୋଟେ ସ୍ନେହର ମାଡ଼ ସେଇଟାକୁ କୁହନ୍ତି ଆଉ କିଛି ନୁହଁ।
ହଁ ଆମେ ଯେତେବେଲୁ ମୁଁ ଯେତୋବେଳେ ରହୁଥିଲି ସେତୋବେଲେ ଗୋଟେ ଆମରଟା ଆମ ଘରକୁ ଟ୍ୟୁସନ୍ ସାରଟେ ଆସିିଥିଲେ ପାଠ ପଢେଇବାକୁ ମାନେ ପ୍ରାୟ ଜଣ ସେଠି ପଢିଚେ ପ୍ରାୟ ଥର ସାର୍ ପାଠ ପଢ଼େଇଥାଆନ୍ତି। ତ ମାନେ ସେ ସାରଙ୍କୁ ଦେଖିକି ନାଇଁ କି ଏମତି ଏବେ ଏବେ ମୁଁ ମାନେ ସେ ଆମ ଗାଁକେ ଯୋଉ ପଢ଼େଇବାକୁ ଆସଥିଲେ ଗୋଟେ ଅଲଗା ଗାଁରେ ରହିକି। ତ ଏବେ ସେ ସାର୍ ସେ ଗାଁରେ ଆଉ ରହୁନାହାନ୍ତି ମାନେ ତାଙ୍କ ଦିଦିଙ୍କ ଘରେ ସେ ରହିକି ପାଠ ପଢ଼ୁଥିଲେ ଆଉ ଆମୁକୁ ମଧ୍ୟ ପାଠ ପଢ଼େଇଆକୁ ଆସଥିଲେ। ଉଁ ହେଲେ ଏବେ ମତେ ଲାଗେ ଯେ ନାଁ ସେ ସାରଙ୍କ ପାଠ ପଢାଠୁ ଯୋଉ ଆମେ ମାଡ ଖାଇଚେ ସେ ସାରଙ୍କଠୁ ସେଥିପାଇଁ ହିଁ କିଛି ଗୋଟେ ଆଜି ଏତେ ଯାଏ ସଫଳ ହେଇଛୁ ପରା ମତେ ଲାଗେ ସେମିତି ମୋ ମନରେ ଭାବେ।
ହଁ ସେଇଟା ସତ କଥା।
ଆଜ୍ଞା ଆଜ୍ଞା ଆଉ କଣ କୁହନ୍ତୁ। ଆପଣଙ୍କ କିଛି ପିଲାଦିନର ସ୍ମୃତି ଯେମତି ଆପଣ ଟିଉସନ ପଢ଼ୁଥିଲେ ନାଁ ଏମିତି କଣ
ପିଲାଦିନର ସ୍ମୃତି ପିଲାଦିନର ସ୍ମୃତି ଯେମତି ଯଦି କହିବା ହା ପିଲାଦିନେ ଆମର ଜଣେ ସାର୍ ଆସନ୍ତି ଆମ ଘରୁକୁ ଟିଉ ସନ୍ କରିବା ପାଇଁ ହେଲା ସେ ସାର୍ ମାନେ ମୋ ଟିକେ ଭଲ ପାଠ ପଢେ ବୋଲି ସାରମାନେ ମତେ ବୋହୁତ ଟିକେ ଭଲ ପାଆନ୍ତି।
ହୁଁ ହୁଁ।
ସାନ ଭାଇ ଟିକେ ଭଲ ପାଠ ପଢେନି ତାକୁ ଟିକେ ମାର ନ୍ତି ତ ମୋ ସାନ ଭାଇ କଣ କରେ ମାଡ଼ ଖାଇ ଆଉ ସେଟା ନାହୁଲାଟା ନାହୁଲା ଅର୍ଥ ତିକି ମାଡ଼ ଖାଇଥିବ ସେତିକି ଅଧିକ ପାଟି ଚିଲେଇଥିବ
ଆଜ୍ଞା ଆଜ୍ଞା ହଁ ମାନେ ମାଡ଼ ନ ପଡୁନୁ ଇଆଡେ
ମାଡ କମ ଖାଇଥିବ ବଟ ଚିଲେଇବ ଜୋରେ।
ହଁ ହଁ ଆଜ୍ଞା।
ସାର୍ ତାକୁ କୁହନ୍ତି ହାତୀ କାନିଆ ହାତୀ କାନିଆ କହକି ତା କାନକୁ ଟାଣିଛନ୍ତି ତାପ ମୋର ସେଇଟା ମନେ ପଡୁଛି ହୁଁ ହୁଁ।
ନେ ଏବେ ଗୋଟେ ଦେଖିବାକୁ ଗଲେ ଆମେ ଯେଉଁ କଥା ହେଇକି ପିଲାଦିନ ସ୍ମୃତି ସବୁ ଯେତେ ଅଛି ମନେ ପକେଇଲେ ଗୋଟେ ଭଲ ଲାଗୁଚି।
ଭଲ ଲାଗୁଛି ହଁ।
ହୁଁ ଆ, ଉ ଆପଣଙ୍କ ଆଡେ ପାଗଟା କେମିତି ଅଛି ମାନେ ମାନେ ଏବେ ସନ୍ଧ୍ୟା ସମୟ ଟା କେମିତି।
ସନ୍ଧ୍ୟା ସମୟ ପାଗଟା ତ ପୁରା ଏକଦମ କାଉଁଳିଆ ପାଗ କରିଥିଲା ମୁଁ ଯେତେବେଳେ ସନ୍ଧ୍ୟା ପୂର୍ବରୁ। ଆଉ ଯେହେତୁ ସ ମାନେ କାଉଁଳିଆ କୁ ଅନ୍ଧାର ହେଇ ଆସିଲାଣି। ସେ ବାହାରକୁ ତ ଜଣା ପଡୁନି କିନ୍ତୁ ଯେହେତୁ ମୁଁ ଝରକା ପାଖରେ ବସିଚି। ତ ପବନ ଥଣ୍ଡା କହୁଛି
ଓ ସେଟା ବହୁତ ବଢିଆ ଆଉ ତ।
ଲାଗୁଛି କି ଆଉ ସ ଆପଣଙ୍କ ସହିତ କଥା କଥା ବି ହଉଛି ଆଉ ବସିଛି ଚେୟାର ପକେଇକି ତ ବହୁତ ଖୁସି ଲାଗୁଛି। ମାନେ ଯେମିତି ଶାନ୍ତି ଲାଗୁଛି ମନକୁ ଯେମତି କୁହନ୍ତିନି କି ଉଁ ଅତି ଓ ଅତି ସୁନ୍ଦର ମୁହୂର୍ତ୍ତ ଯେମିତି ଲାଗୁଛି ବହୁତ ଖୁସି ଲାଗୁଛି। ଆପଣଙ୍କ ସେପଟରେ କେମିତି କଣ ହେଇଛି ପାଗ।
ଆମ ଏପଟେ ଗ ମାନେ ଗରମ କମିକି ଆସିକି ସନ୍ଧ୍ୟା ହେଲାଣି ଗରମ ଟିକେ ଟିକେ ଗରମ ହଉଛି ଏମିତି ବାହାରେ ରହିଲେ ଜଣା ପଡ଼ୁଛି ମାନେ ସୂର୍ଯ୍ୟ ଆଉ ଦେଖା ଯାଉନାହାନ୍ତି ଜହ୍ନ ଦିଶିଲେଣି ହେଲେ ବର୍ଷା ଯଦି ବର୍ଷା ହେଇଥାନ୍ତେ ତ ବହୁତ ଭଲ ହେଇଥାନ୍ତା ଏ ସମୟରେ ଆଉ ଟିକେ ସମୟ ହେଲେ ବାହାର ଆଡ଼େ ଟିକେ ବୁଲାବୁଲି ଯାଇକି ଚା-ଆ-ଆ ପିଇକି ଆସିଲେ ଭଲ ହେଇଥାନ୍ତା ମୋର ଚା ବହୁତ ପସନ୍ଦ। ମତେ ଚା ବହୁତ ପସନ୍ଦ।
ଏରେ ବାବା ମୁଁ ବିଲକୁଲ ଚା ପିଏନି।
ଓହୋ। ମାନେ ହୁଁ ହୁଁ।
ଆମର ଜେଜେବାପା ମାନେ କୁହନ୍ତି। ଛୁଆବେଳେ କେବେ ଚାହା ପିଅନ୍ତିନି, ଚାହା ପିଇଲେ କଣ ହବ ଭୋ ଭୋକ ମରିଯିବ ଚା ପିଇଲେ ତମେ କଲିଚା ଶୁଖିଯିବ, ଏମତି ଛୋଟବେଳୁ କହିଦିଅନ୍ତି। ତ ମୋର ଏମିତି ଅଭ୍ୟାସ ରହିଗଲା ଯେ ମୁଁ ଚାହା ପିଲିନି ପିଲିନି ଆଜି ଯାଏ
ଜେଜେ ବାପା ଯୋଉଟା କହିଲେ ସେଟା ସତ କଥା ଚା ପିଇଲେ ନା ଭୋକ ମରିଯାଏ ସତ କଥା ଏଟା ମୁଁ ଏଟା ମୁଁ ହଣ୍ଡରେଡ ପରସେଣ୍ଟ ଗାରଣ୍ଟି ଦେଇ କହିମି ହୁଁ ହୁଁ।
କାଇଁକି ନା ଆପଣ ପିଉଛନ୍ତି ଯେହେତୁ। ଜାଣି ପାରୁଥିବେ ମୋ ଘରେ ବି ଭଉଣୀ ମାନେ ପିଅନ୍ତି ଚାହା। ମୁଁ ଆଜି ପର୍ଯ୍ୟନ୍ତ ଚାହା। ପିନି କି କେବେ ଜୀବନରେ ପିଇବିନି କାହିଁକି ନା ମୁଁ ଦେଖିଛି ବେଳେବେଳେ। ଚାହା ପିଇଲେ ଲୋକମାନେ। କୁହନ୍ତି କି ଚାହା ପିଇବା ସମୟ ହେଇଗଲେ ତାଙ୍କୁ ଯେମିତି ନିଶା ଲାଗେ। କି ନ ପିଇଲେ ହବନି।
ମୁଁ ଗୋଟେ ଜଷ୍ଟ ଏମିତି ଦେଖିଥିଲି ଯେ ମଝିରେ ମୋତେ-ତେ-ତେ ମାନେ ପୂଜା ପାଠ ଟିକେ ବେଶୀ କରିଦେଉଥିଲି ଏବେ ବି କରେ ମଝିରେ ଟିକେ ବେଶୀ କଥିଲେ ତ ସେତେବେଳେ ମୁଁ ମୁଁ ଭାବିଥିଲି ଯେ ନାଇଁ ମୁଁ ତୁ ଲସୀ ମାଲା ପିନ୍ଧିବି ମାନେ ମୋ ମନକୁ କଣ ଗୋଟେ ମାନେ ଭଗବାନଙ୍କ ପ୍ରତି ଗୋଟେ ଏମତି ନି- ଭାବ ପଲେଇ ଆସିଲା ତ ହଁ ହଁ ତ ମୁଁ ସେଇଟା ଭାବୁଥିଲି ନାହିଁ ମୁଁ ତୁଲସୀ ମାଲା ପିନ୍ଧିବି ତ ତୁଲସୀ ମାଲା ପିନ୍ଧିବାର କେତେଟା କଣ ଥିବ ଏମିତି କଣ କରିବା କଣ ନ କରିବା? ସେମତି ଥିବ ତ ହଁ ବହୁତ ସାରା ଜିନିଶ ତ ମୁଁ ସେତିକି ଦେଖିଥିଲି ଆମ ୟୁଟ୍ୟୁବରେ ଦେଖିଥିଲି ସେତେବେଲେ ଏମିତି ଗୋଟେ ଗୋଟେ ବାବାଟା କ ନାଇଁ ତୁଲସୀ ମାନେ ଜଉ ତୁଲ ମାନେ ପିନ୍ଧିବାକୁ ହେଲେ ଚା ଛାଡିବାକୁ ପଡିବ। ଯେମିତି ମଣିଷ ମଣିଷ ମଣିଷ ଯେମିତି ନିଜ ଦିନ ହିସାବରେ ଏମିତି ନିଶା ଦ୍ରବ୍ୟ ବ୍ୟତିତ ଦେଖିବାକୁ ଗଲେ ଗୋଟେ ପ୍ରକାର ଦେଖିବାକୁ ଗଲେ ସେଇଟା ମଧ୍ୟ ନିଶା ସହିତ ସମାନ କାହିଁକିନା ଆମେ ଡେଲି ସେ ଜିନିଷ ଦରକାର ହେଉଛି, ଆମକୁ ଏମିତି ଚା ନାହିଁ ସତ କହିବାକୁଗଲେ ଏବେ ଖରା ସମୟ ବୋଲି ଚା ପିଇବା କମ କରିଦେଇଛି ନହେଲେ ମୋ ଡେଲି ମୋତେ ଚା ଦରକାର ସକାଳୁ ଉଠିଲେ ଚା ଦରକାର ଆଉ ସନ୍ଧ୍ୟାରେ ଚା ଦରକାର ସେମିତି ସେ ଏବେ ଏବେ ଏବେ ଏବେ ସେମିତି ହେନ ତ ସେ ସେ ୟୁଟ୍ୟୁବରେ ଦେଖିଲି ଯେ ନା ଚା ଗୋଟେ ନିଶାଦ୍ରବ୍ୟ ଦେଖିବାକୁ ଗଲେ ହଁ ପିଆଜ ରସୁଣ ନ ଛାଡିଲେ ଚଲିବ ମତେ ଚା ଛାଡ଼ିବାକୁ ପଡିବ ସେ ସେ ଜିନିଷ ତ ଭୁଲିବାକୁ ପଡିଲା କି ନାଇଁ। ହଉ ଏମିତି ହିଁ ମୁଁ ଠିକ୍ ଅଛି ତୁଲସୀ ମାଲା ପିନ୍ଧିବିନି ଭଗବାନ କେମିତି ପୂଜା ପାଠ କରିବି ବୋଲି
ଚା ପାଇଁ ତ ଆପଣ କହିବାକୁ ଗଲେ ନିଜର ସବୁ ଡିସିସନ ଛାଡ଼ି ଦେବେ।
ହଁ ନା ନା ଏମିତି ନାଇଁ ଯେ ଚା ଛାବନି ମାନେ ହଁ ମୁଁ ଯଦି କାହାକୁ ମାନେ ହଁ ଚା ଚା ଗୋଟେ ଇମୋସନାଲ ଟାଇପ ମାନେ। ଆମେ ତ।
ଇମୋସନ ଭଳିଆ ଯେମତି ମନର ଗୋଟେ। ସମ୍ବେଦନ ଦୃଷ୍ଟିକୋଣରୁ ମନ ସହିତ ଜଡ଼ିତ ହୋଇ ଦେଇେଇଛି ଆପଣଙ୍କ।
ଆଜ୍ଞା ଆଜ୍ଞା ଆଜ୍ଞା ମୋର ଗୋଟେ ଦିଦି ଅଛନ୍ତି ତାଙ୍କେ। ଏ ସରକାରୀ ଶିକ୍ଷୟିତ୍ରୀ ଭାବରେ ଅଛନ୍ତି।
ଆଛା ହଁ।
ନବରଙ୍ଗପୁରରେ ସେଠି ମାନେ ତାଙ୍କ ସହିତ ରହିକି ହିଁ ମୁଁ ଯା ପ୍ରିୟ ହେଇଯାଇଛି।
ଆଛା ତାଙ୍କହିତ ପିଆ ପି
ହଁ ହଁ ମାନେ ତାଙ୍କ ସହିତ ରହୁଥିଲି ତ ସେ ଦିଦି। ଟିକେ ସେ ଦିଦି ପ ମୁଁ ପ ଚା ତରକାରୀ ତାଙ୍ଗ ସବ ପଲେ ଆଉ କେବେ କେବେ ଏମିତି ଦିନ। ଥିଲା ଆମେ ରାତି ଦଶଟା ଏଗାରଟା ଯାଏ ପାଠ ପଢ଼ିବୁ, ତାପ ନାଇଁ, ଭୋକ ଲାଗୁଛି କଣ ଟିକ କରିବାର ନାଇଁ ଚା କରିଦବୁ ମାନେ ଟାଇ ଆମକୁ ଜଣା ପଡିବନି ଦି ଘ ଗୋେ ହଉଛି ମାନେ ଏକଟା ବାଜିଲା ନା ବାରଟା ବାଜିଲା ନାଇଁ ଯ ଦରକାର ଆମକୁ ସେ ସମୟରେ ରାତିରେ। ମାନେ ପାଠ ପଢା ମାନେ ଶୋଇ ନଥିବୁ ହେଲେ କଣ ଗୋଟେ। ସ ଖାଇବାକୁ ଇଛାହଉଛି। ନାଇଁ ଚା ପକୁଡି କରିକି ଖାଇଦବା ଚାଲ ଏବେ। ହଁ। ସେ ଜିନିଷ ତାକୁ ତ ଆଉ ସବୁ
ଗୋଟେ ଟାଇମ୍ ପାସ୍ କରିବାର ଗୋଟେ ଭଲ ଉତ୍ସ।
ନାଇଁ ଟାଇମ ପାସ୍ ନାଇଁ ମାନେ ମନ କୁ ଗୋଟେ କଣ ଗୋଟେ ଖାଇକି ଶା କରିବା କଣ ଗୋଟେ ପି, ହଁ ସେ ଏଇଟା ହେଲା ଚା ଦରକାର ମାନେ ସବୁ କିଛି। ମନରେ ଟେନସନ୍ ଆସିଲେ ନାଇଁ ଯା ତର
ତାମାନେ ବାହାରେ ଯାଇକି ସନ୍ଧ୍ୟା ବେଳେ ଚାହା ପିଇକି ଆସ
ହଁ ମୁଁ ବି ହଁ ଏବେ ଯାଏ ବାହାରକୁ ଘରେ ଚା ପିଇକି ଆସ। ମାନେ ରୁମ୍ ରେ ରୁମ୍ ରେ ସକାଳ ଟାଇମ୍ ରେ ବନାଉ ନହେଲେ ସନ୍ଧ୍ୟା ଟାଇମ୍ ରେ ଆମେ ଏମିତି ଘରେ, ହୁଁ ହୁଁ ହୁଁ ଗୋଟିଏ ଗୋଟିଏ ଏମିତି ଏଠି ଗୋଟିଏ ଅଙ୍କଲ ଅଛନ୍ତି ତାଙ୍କ ମାନେ ଆଜିକାଲି ଯୋଉ ଜମାନାରେ ନା ଚା ଦଶ ଟଙ୍କାରେ ମିଳୁଚି ନାଇଁ ତାଙ୍କ ଦୋକାନରେ ପାନ୍ସ ଟଙ୍କାରେ ମିଲେ ବହୁତ ବଢ଼ିଆ ଚା। ତ ଆମେ ପ୍ରାୟ ହଁ ଉଁ, ଡେଲି ମାନେ ସବୁଦିନ ଯୋଉ ବୁଲିବାକୁ ଯାଉ ତାଙ୍କ ଦୋକାନରେ ସବିଡେ ତ ତ ସେ ଅଙ୍କଲ ଆମକୁ ଦେଖିଲେ ଖୁସି ହେଇଯାଆନ୍ ନ୍ତି ମାନେ ସବୁଦିନ ଦେଖି ଦେଖି ଡେଲି କଷ୍ଟମର୍ ପରା।
ହଉ ନେଷ୍ଟ କଲ୍ ରେ କଥା ହବା ମ୍ୟାଡ଼ାାମ।
ଆଜ୍ଞା ଆଜ୍ଞା ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ, ନମସ୍କାର ଆ